ହଁ ଶୁଣା ଯାଉଛି
ହାଲୋ
ହଁ ଶୁଣା ଯାଉଛି
ହଁ ଶୁଣା ଯାଉଛି ମୁଁ ଏଠି ଛାତ ଉପରେ ବସିକି ହେଲା କାଉ ଉଡୁଛନ୍ତି ଆମ ରୋଡ ଉପରେ କାଉରା ଯାଇକି ବସୁଛନ୍ତି ବହେ କାଉ ଯାଇକି ବସୁଛନ୍ତି ଦଶ ବାରଟା ଖଣ୍ଡେ ଯେତେବେଳେ ଗାଡି ଆସୁଛନ୍ତି ବଡ ବଡ ଗାଡି ଯେତେବେଳେ ଆସୁଛନ୍ତି ସେ କାଉ ଗୁଡା ଯେମିତି ଉଡୁଛନ୍ତି ମୁଁ ଏଠି ବସିକି ଦେଖି ତାକୁ ମଜା ନେଉଛି
ଯାହଉ ଅ କଣ କହିଲ ଆଉ ଆମର କିଏ କବାଟ ବାଡଉଥିଲା କହିଲ ଆମର ଯୋଉ ଘର ମାଲିକାଣି ନୁହଁ ତାଙ୍କର ଓକେ
ଆଇ କଣ କହିଲେ କି
ମତେ କହୁ ନା ସିଏ କହୁଥିଲେ ଆଖିରେ ଟିକେ ସଜାଲ ମାରିଦବା ପାଇଁ ମୁଁ ଗଲିି ମତେ ଆସେନି ମାରି ଦେଇଥାନ୍ତି ମୋର ହଁ ଉପର ଆସିଲେ ଟିକେ ମାରିଦବା ପାଇଁ
ଇଲୋ ବାପ କାଁଇ କୁଆଡେ ଯିବାର ଅଛି କି ତାଙ୍କର
ହଁ ବାହାଘର ତ ମାରି ଦେଇଥାନ୍ତି କିନ୍ତୁ ମୋର ମୁଁ ଖାଉଥିବି ମୁଁ କହିଲି ମତେ ଆସେନି
ହଁ
ଆଉ କଣ କୁହ
ଆଉ ତମେ ମୁଣ୍ଡ ବିିନ୍ଧା ହଉଛି ମତେ ବା ଭଲ ଲାଗିଲାନି ମୁଁ ଆଜି ଅଧିକ ଖାଇ ଦେଇଛି ବୋଲି ମାଛ ମତେ ଆଜି ଗୋଟେ କେମିତି କେମତି ଲାଗୁଛି ମୁଁ ଏଇନା ଜଲଜିରା ଖାଉଥିଲି ପାଣି ବହୁତ ପିଇ ସାରିଲେଣି ଶୋଇ ପଡିଥିଲି ଖାଇକି ସାଙ୍ଗେ ସାଙ୍ଗେ ପାଣି ବି ଠିକ ସପଲାଲ ସେଟେ ଗୋଟେ ଅମୃତଭଣ୍ଡା ଗଛ ହେଇଛି ଏମିତି ପବନ ଦେଇଛି ଅମୃତ ଖଣ୍ଡ ଗଛ ଟା ପୁରା ଷାଠିଏ ଡିଗ୍ରୀ ରେ ଅଛି କିନ୍ତୁ ସେ ଭଲ ଅଛି ସେଥିରେ ପୁଣି ଅମୃତଭଣ୍ଡା ବି ହେଇଛି ହଁ ପବନ ହେଇଥିଲା ଏଇ ଯୋଉ ଦିଇ ଦି ତିନି ଦିନ ପୂର୍ବରୁ ଯୋଉ ପବନ ଟା ହେଇନଥିଲା ସିଏ ଗୋଟେ ପତଳ ସରୁ ଗଛଟେ ସେଇଥିରେ ପୁଣି ଅମୃତଭଣ୍ଡା ହେଇଛି ସେ ତାର ସେମି ଷାଠଏ ଡିଗ୍ରୀରେ ଅଛି ପୁରା ାିଏ ଡି୍ରୀରେ ଅଛି
ଯାହଉ
ଆମର ଡେଠ କୁନି ପିଲାଟା ଅଛି ହେଲା କୁନି ପିଲା ଟା ବୋଲି ଚାରି ରୁ ପାଞ୍ଚ ବର୍ଷ ହବ ବୋଧେ ଗୋଟେ ପୁଅଟେ ସିଏ ପୁରା ଛାତ ଉପରେ ଯୋଉ ଟିକେ ଟିକେ ଇଟା ଦେଇକି ଚାରିପଟେ ଉଠେଇ ନଥାନ୍ତି ସାତ ସାଇଟ ଗୁଡାରେ ସେ ତାରି ଉପରେ ଚାଲୁଚ ଯଦି ଗଳି ପଡିଲା ଆମର ତ ତଳ ଟା ପକା ଅଛି ଗଲା ଆଉ
ହଁ
ତାକୁ କେତେ ଥର କହିସାରିଲା ପରେ ବି ସେ ଶୁଣୁନି ତମେ ପଣସ ଖାଅ ପଣସ ତମେ ଖାଅ
ଚାଲୁଛିଁ କଥା ଶୁଭୁ ମୁଁ ପଣସ ଖାଏ ହଁ ହଁ ମୁଁ ପଣସ ଖାଏ ଆ ପଣସ ମଞ୍ଜି ହଁ ପଣସ ମଞ୍ଜି ଖାଏ ପଣସ ଚୋପା ବି ଖାଏ
ପଣସ ଛୋପା କେମିତି ଥାଆନ୍ତି ମାନେ ଯୋଉ କଞ୍ଚା ପଣସ ତ ଯୋଉ କଞ୍ଚା ଯୋଉଟା ତରକାରୀ କରନ୍ତିେ
ହଁ ଲୋକମାନୋନ କଣ ସେ ପଣସ ଚପାଖ ସବୁ ହଁ ମୁଁ ସବୁ ଖାଏ କଣ ନାହିଁ ଯେ ମୁଁ ଖାଏନି ଖାଇବାକୁ ମୁଁ ଟଗର ପତ୍ର ବି ଖାଏ
ତଗର ପତ୍ର କଣ ତମେ ମଣିଷ ନା ଗାଈ
ସେଥିରେ ଚାହୁଁନ୍ତି ଆଉ ଆମେ ସଜନ ପତ୍ରକୁ ଯଦି ଖାଇପାରୁଛୁ ଆଉ ଆମେ କଣ ଟଗର ପତ୍ରକୁ ଖାଇ ପାରିବୁନି ଅଗର ପତ୍ରରେ ବି ଭଲ ଭିଟାମିନ୍ ଅଛି କିନ୍ତୁ ଲୋକମାନେ ଭିଡିଓ କରିଥାହାନ୍ତି ମୁଁ ତାପରେ ଭିଡିଓ ଷ୍ଟାର୍ଟ କଲେ ଖାଇବି
ନା ଯୋଉ ପଣସ ଟା ପଣସ ଏବେ ରଜ ଟାଇମ ନା ଆଉ ପଣସ ବି ସମସ୍ତଙ୍କ ଘରେ ପଣସ ସେ ପଣସ କୁ ମାନେ ତାର ସ୍ମେଲ ତା ବାସ୍ନା ଗୁଡା ଏମିତି ଆସୁଛି ମାନେ ମତେ ଲାଗୁଛି ଯେମିତି ମୁଁ ଗୋଟେ ଅଲଗା ଦୁନିଆକୁ ପଳେଇ ଆସିଛି
ହଁ ଘରେ ପଶିଲେ ମାନେ ସେ ମିଠା ମିଠା ବାସ୍ନା ସହିତ ଆଉ ମାନେ ଦେହ ହାତ କଣ ହେଇଯିବ ପଣସ ଇଛି ମିଠା ମାନେ ପଣସ ସହ ମିଠା
ହଁ ହଁ ବା ତାପରେ ଆମ ଗାଁରେ ଆଜି ଗୋଟେ ବାହାଘର ଥିଲା ହେଲା ସେ ଝିଅ ଟା ହଉଛି ମୋ ଠାରୁ ଗୋଟେ ବର୍ଷ ସାନ ହବ ଝିଅ ବାହାଘର ଥିଲା ହଁ ସିଏ ମାନେ ଆମ ଗାଁ ପାଖାପାଖି ଗାଁରେ ତ ଆଉ ବା ହଉଛି ଆଉ ଅ କଣ ତାଙ୍କର ବାହାଘର ଜଲଦି କରିଦେଇଛନ୍ତି ଆଉ ତାଙ୍କ ତାଙ୍କ ସାହିରେ ଯେତିକି ଝିଅ ସେ ସବୁ କମ ବୟସରେ ବାହାଇଛନ୍ତି ଆ ମାନେ ତାଙ୍କର ଆଜି ବର ଆସି ଥିଲା ବର ଆସିଥିଲା ଘୋଡା ଗାଡିରେ ମାନେ ଦିଟା ଘୋଡା ଥିଲେ ଆଗରେ ଉ ପୁରା ହେଇଥିଲା ପୁରା ଧଳା କଲର ର ଘୋଡା ଦିଟା ଆଉ ପୁରା ମାନେ ତାର ସିଂହାସନ ଟାଇପ ର ହେଇଥାିବ ତା ଯୋଉ ବସିବା ସ୍ଥାନ ଟା ସେ ତାର ସେଇଠି ବସିଥିଲା।
ରାଜା ହେଇଥିଲେ ରାଣୀକି ବାହା ହେବାକୁ।
ହଁ ପୁରା ସୁନ୍ଦର ପୁରା ସୁନ୍ଦର ହେଇଥିଲା। ବସିଥିଲା ସିଏ କଣ କହିଲ ତା ସହିତ ପଇସା ଯୋଉଛୋ ଛୋଟ ପଇସା କଏନ ପଇସା ନୁହେଁ କି ମାନେ ଟଙ୍କା ଟଙ୍କା କିଏ ଦି ଟଙ୍କିଆ ପାଞ୍ଚ ଟଙ୍କିଆ ସେଗୁଡ଼ା ସବୁ ପକଉଥିଲା। ମାନେ ବର ଫୋପାଡୁଥିଲା ହେଲା। ହ ମାନେ ବହୁତ ବଡ ଲଖଆ ଘର ଘର ପୁଅ ଟା ଆ ପୁଅଟାର ଭଲ ଚଳାଚଳ ଅଛି ଝିଅ ଘର ଏତେ କିଛି ନାହିଁ ସେ ଝିଅ ପାଇଁ ଗୋଟେ ରାଣୀ ହାରସ ଆଣିଥିଲା।
ଯା ହଉ।
ରାଣୀ ହାର ଆଣିଛି ପୁରା ତାର ପେଟ ଯାଇ ପଡୁଛି। ଆଉ ଆଣିକି ଆସିଥିଲା ତା ସହିତ ସବୁ ଜୁଲରୀ ବି ଆଣିକି ଆସିଥିଲା। ଯେମିତି କିି କାନ ଫୁଲ ବି ଆଣିଥିଲା ଶଙ୍ଖି ବି ଆଣିଥିଲା। ଆଉ ପାଉଁଜି ବି ଆଣିଥିଲା ହଁ ସୁନା ଆଣିଥିଲା ମୋଟା ସାଙ୍ଙ୍ଗୀ ପୁଡ ଆଣି
ହେ ଭଗବାନ ମୋର ସିଏ ଦରକାର ସେ ପିଲା।
ଆଉ ଝିଅ ଆରେଞ୍ଜ ମ୍ୟାରେଜ କରୁଛି ଲଭ ମ୍ୟାରେଜ ନୁଁହ। ହେଲେ କିନ୍ତୁ ପୁଅ ଟା ପୁଅ ଘର ବିଜନେସ୍ ଅଛି କିନ୍ତୁ ଝିଅ ଟାକୁ ଯେତିକି ବର୍ଷ ସେ ମତ ମୋ ଠୁ ତ ଗୋଟେ ବର୍ଷ ସାନ ଝିଅ ଟାକୁ ଯେତିକି ବର୍ଷ ସେ ପୁଅଟ ତାର ହଉଛି ଡବଲ ଟା।
ଓ। ଡବଲ ନ ହେଇଥିଲେ ବି ଦଶ ବର୍ଷ ହେଇଥିବ ଆଉ।
ଦଶ ନୁହଁ ବହୁତ ବାର ତେର ବର୍ଷ ପାଖାପାଖି ବଡ ହବ। ଆଉ ସେ ପୁରା ମଶା ଲୋକଟେ। ଏ ଆଉ ଦେଖିବାକୁ ଗୋଟେ ମାନେ ଗୋଟେ ଥାନ୍ତି ମାନେ ତାର ଗୋଟେ ଦେଖିଲେ ତାକୁ ଜଣା ପଡିଯିବ କି ଆହାର ବହୁତ ଟଙ୍କା ଅଛି ଏ ବହୁତ ଚଳାଚଳର ଭଲ। ହେଲେ କିନ୍ତୁ ନା କଳା ଲୋକଟେ ଝିଅ ଟା ବି ପୁରା କଳା। କିନ୍ନ୍ତୁ ଝିଅ ଟା ଛୋଟ ଛୋଟ ଟାଇପ ର ଦେଖାଯାଏ। ମାନେ ଆମର ଯୋଉ ଅଛି କି ପ୍ରିୟଆ ମାନେ ମାମି ମାମି ଭଳିଆ। ମାମି ଭେଳିଆ ମାମି ଠାରୁ ଆଉ ଟିକେ ଆଉ ଟିକେ ଉଚ୍ଚାରେ ଅଧିକ ହବ କିନ୍ତୁ ପୁରା କଳା ଆଉ ଟିକେ ମାନେ ହେଲ୍ଥ ଅଛି ଆଉ।
ହ ହଁ ଆମ ଆଡେ ବର୍ଷା ହେଲାଣି।
ବର୍ଷା ପକେଇଲା? ହେଲେ ଦିନରେ ବାହାଘର ହେଲା। ହଁ ହେଲେ ଦିନରେ ବାହାଘର ହେଲା ହେଲା ଶୁଣ ଅ ଆମର ଏଇଠି ଆମ ଘର ପାଖରୁ ଷ୍ଟାର୍ଟ ହେଲା ତାଙ୍କର ପ୍ରସେସନ ଷ୍ଟାର୍ଟ ହେଲା। ହେଲା ଗଲେ ଗାଁ ବୁଲିଲେ। ଦିନଟାରେ ବାଣ ଫୁଟାଉଛନ୍ତି ଏତେ ବାଣ ଆଣିଥିଲା ଏତେ ବାଣ ଆଣିଥିଲା ଯେ ମାନେ ବାଣ ଫୁଟୁଛି ଖାଲି ସାଉଣ୍ଡ ହଉଛି। କିନ୍ତୁ ତାର ବାଣ କିଛି ଦେଖା ଯାଉନି ନାଲିଆ ରଙ୍ଗ ରଙ୍ଗ ବାହାରିଲା କି ନଳିଆ ରଙ୍ଗ ବାହାରିଲା କିଛି ଦେଖା ଯାଉନି।
ସେ ଦିନରେ କିଛି ଦେଖାଯାଉନଥିବ।
ନା କିଛି ଦେଖାାଯାଉନି। ଆଉ ଯାହା ହଉ ତାର ବାହାଘର ତ ପର୍ଯ୍ୟନ୍ତ ସରିନାହିଁ ତାର ବାହା
ଆ ସେ ଝିଅ ତ ଆମ ଠାରୁ ବଢତ।
ନା ସିଏ ତ ବଡ ଲୋକ ତ ବହୁତ ଧନ ସମ୍ପତ୍ତି ତ ବହୁତ ତୁ ପାଇଲା ଆଉ ଆଉ ସେ ପୁଅ ଟା ଆଗରୁ ବାହା ହେଇଥିଲା
ଏ ଭଗବାନ ଆଉ ଟିକେ ବିଷନ୍ତ
ହଁ ପୁଅ ଟା କିନ୍ତୁ ଝିଅ ଟା କିନ୍ତୁ ଭଲ ପୁଅ ଟା କିନ୍ତୁ ନା ଝିଅ ଟା କିନ୍ତୁ ଭଲ ମାନେ ସାଧାରଣ ଝିଅଟେ ଖାଲି ତମ ହଁ ରେ ହଁ ମାରିବ ତମ ନାଁରେ ନା ମାରିବ କାହା ସହିତ ଯୁକ୍ତି କରିପାରୁନି ପୁରା ସାଧାରଣ ଝିଅଟେ ବହୁତ ଭଲ ଝିଅ ଟା କିନ୍ତୁ ପୁଅ ଟା ଆଗରୁ ବାହା ହେଇଥିଲା ସ୍ତ୍ରୀ ଯେହେତୁ ପାଗଳ ହେଇଯାଇଛନ୍ତି ଏ ତ ତାଙ୍କୁ ସିଏ ଏବେ ପାଗଳ ଥାନାରେ ଅଛନ୍ତି ଏ ଆଉ ମାନେ ଏଠି ନାହାନ୍ତି ସେି ପୁରା ରାଞ୍ଚିରେ ସବୁଦିନ ପାଇଁ ରହିଲେ ଅଲେେ ସେମିତି କିଛି ନଥଥିଲେ ହଁ ତାପରେ ସେମିତି କିଛି ନଥିଲା ପୁଅଟାର ଯୋତୁ ପଇସା ଅଛି ତାର ରାଞ୍ଚିରେ ରଖେଇ ଦେଇଛି କିନ୍ତୁ ତାଙ୍କର ତାପରେ ଆକୁ ବାହା ହେଲା ଆଉ
ହଁ ହଉ ମୁଁ ଏବେ କହୁଛି ଆମ ଘର ଆ ଯୋଉ ସଜନା ଗଛ ଥିଲା ସଜନା ଗଛ ଜାଗାରେ ତ କିଛି ତମେ ଘର କଲନି ହଁ ହଁ କରିଛନ୍ତି ଆଉ ସେ ଜାଗା ଟାକୁ ଭାଙ୍ଗିଥିଲେ ତାପରେ କଣ ଘର କରୁଛନ୍ତି ଘର ଫରେ ଗୋଟେ ଦୁଇ ତିନି ପାଖର ଘର
ତିନି ବଖରା ଘର ବାଲା ସେ ପୁଣି ସିଧା ସିଧା ନା
ହଁ
ପୁରୁଣା ଘର ପ ବୋଧେ ଭାଙ୍ଗିକି ବାହାର କରିବେ ଡୋର ଟା ଆଉ ମାନେ ରାସ୍ତା ଯିବା ପାଇଁ ଘର ଭିତରକୁ ଆଉ
କେ ଜଣ ଆଉ ସାଇଟ ରେ ଗୋଟେ ହେଇଛି ଯେ କଣ କହିଲ ଆଉ ସଜନା ଗଛ ସିଏ ଉପରକୁ ଉଠି ଆମେ ଖାଇଲା ବେଳକୁ ଆ ଆମେ ବାହା ହେଇ ସାରିବା
ସଜନା ଗଛ ତ ଟିକେ ଜଲଦି ବଢିଯାଏ ଜଲଦି ଜଲଦି ବଢିଯିବ ତାହେଲେ ତମେ ବି ଖାଇବାର ସୁଯୋଗ ପାଇପାରିବ
ହଁ ଆଉ କଣ ବର୍ଷା ପଳେଇଲାଣି ଆଉ ହେଲାନି
ଆଉ ହେଲାନି ସିଏ ହବନି ହବ ଯଦି ରାତିରେ ହବ ନହେଲେ ନାହିଁ ହବନି ଆମର ଏଠି ବହୁତ ଧୂଳି ଉଡୁଛି ବଡ ରାସ୍ତା ତା ତିଆରି ହଉଛି ନା ବହୁତ ଧୂୁଳି ଉଡୁଛି ହେଲା କଣ କରିବି ଘର ଭିତରେ ଗରମ ହଉଛି ବୋଲି ଆସିକି ଛାକ ପୁଳ ବସୁଛି
ହଁ ହଉ ତାହେଲେ ତମେ କର ଆଉଥରେ
ହଉ
ହୁଁ